ହ୍ୟାଲୋ ହଁ ହେଲା ଏବେ ହଁ ହେଲା। ହଁ। କରିପାରୁଥିଲି ପୁରା ହେଲା ହଉନି ଆବାଜ ଆସୁନି।
ଏବେ ଆବାଜ ଆସିଲା।
ହଁ ଏବେ ଆବାସ ଆସିଲା ନେଟୱାର୍କ ଯ
ହଁ ନେଟୱାର୍କ ବର୍ଷା ହେଇଛି ଜୋରଦାରିଆ ନା।
ବହୁତ ବର୍ଷ ଜେ ନେଟୱାର୍କ ଆଜି ଦିନ ଯାକ ଆସୁନି ଏବେ ଟିକେ ଆସିଛି ଯେ ମୁଁ ଖାଲି କାଆକୁ ଟିକେ କଲ୍ କରିବି ଯେ ହଉନି ବା।
ଓହୋ ହଁ ଅପଡାଉନ୍ ହଉଛି ଠିକ ସେ ଶୁଭୁନି।
ନଙ୍ଗଳା ଆଉ।
ହ
ଏବେ ତ କରେଣ୍ଟ ନାହିଁ ରୋଷେଇ ସାରିକି ବସିଛି ଛୁଆ ଗୋଟେ ଗୋଟେ ଛୁଆଙ୍କୁ ଦିଟା ଛୁଆ ଅଛନ୍ତି ନା।
ଓହୋ ଏବେ କରେଣ୍ଟ ନାଇଁ କରେଣ୍ଟ କେତେବେଳୁ ଗଲାଣି।
କରେଣ୍ଟ ତ ରହୁନି କହିବାକୁ ଗଲେ ଆଉ।
ହଁ ଏଇ ବର୍ଷା ଦିନେ ତ ଏମିତି ଅପଡାଉନ ହବ ଆଉ ବର୍ଷା ହେଲେ।
ଏତେ ନାମ ଏ ତେ କୁଆଡେ କଟୁଚୁ କୁଆଡେ ଏତେ ମା-ମାନେ କରେଣ୍ଟ ଟିକେ ରହିଲେ ସିନା ଅଲ ଗା କିଛି ଚାର୍ଜ ହେଇକି ରହି ନାହି ଢେଙ୍କାନାଳ।
ଢେଙ୍କାନାଳ?
ନାହି
ଓହୋ।
ଯେ ରୋଷେଇ ସାରିଲାଣି ପୁରା ଆଜି
ଦେଲାଣି ରା
ଏ ପା ଲାଇନ୍ କଟ ଟୁଚି ବୋଲି ନାଇଁ ନାଇଁ ରୁଟି ହୁଏ, ଆଜି ବୁଧବାର ଅ, ଭାତ ନଥିଲା ତ କାଲିକି ସେ ପଖାଳ ଦରକାର ହବ ଏଇଥିପାଇଁ ଭାତ କରିଦେଲୁ।
ଭାତ ସେଇଥିପାଇଁ
ଆମର ଏଇ ବାପା ଏରିକା ବିଲ ବାଡି ଯାଉଚନ୍ତି ତ
ହଁ, ହଁ ନିହାତି ଭାତ ଟିକେ ଥିଲେ ସ- ହଁ
ହଁ ଭାତ ଦରକାର, ଆଜି ଭାତ ଅଳ୍ପ ଥିଲା ବସିଥିଲା ସକାଳେ ତ ସେଇଥିପାଇଁ ସେଇଥିପାଇଁ ଭାତ ବସେଇଦେଲୁ ଆଉ, ରୋଷେଇ ଜାଲଦି ସାରିଦେଲୁ ପ୍ରାୟେ ଏଇ ଯେ ଲାଇନ୍ ଫାଇନ୍ ରହୁନି ବୋଲି। ଅନ୍ଧାରରେ ଭାରି ବିଲି ବିଲା ଲାଗୁଛି।
ନାଇଁ ନାଇଁ ଲେ-ଲାଇନ୍ ଥିବା ସମୟରେ ରୋଷେଇ କରିକି ଆଣି ଥୋଇଦେଲେ ବହୁତ ବଢ଼ିଆ।
ସେଇଥିପାଇଁ ବା ରୋଷେଇ କଲି ଆ, ମୁଁ ବା ସେଇ ଅ, ଦିନ ଯାକ କଣ ଶୁଆ ହଉଚେ କି ଶୋଇ ଏତ ଲାଇନ୍ କଟୁ ଚି, ବର୍ଷା ହଉଚି ତାପରେ ଶୋଇ ବିି ହଉନି, ଯେତେ ବର୍ଷା ହେଲେ ବି ଗରମ ଟା ତ ହଉଚି।
ଆ, ହଁ।
ଏ ସେଇଠୁ ସେଇଥିପାଇଁ ଚା-ତି- ଚାଟା ବେଳୁ ମାନେ ସନ୍ଧ୍ୟା ଓ ଯ-ଶୋଇକି ଟି କେ ଉଠିଚୁ ତିନିଟା ରାର ଉଁ, ତିନିଟା ରୁ ମୁଁ ଝିଅକୁ ପଢେଇ ଦେଲି। ପଢେଇ ଦେଇକି ତିନିଟା ରୁ ପାନ୍ସଟା, ପାନ୍ସଟା ପରଠୁ ସେଠୁ ଟିକେ ଝାଡୁ ଫାଡୁ କରିକି ଉଁ, ଭା ଥାର୍ଡକ ତିନ କ୍ଲାସ୍ ତିନ କ୍ଲାସୂ ଯେ ଟିଉସନୂ ମିଳୁନି ପୁରା ମାନେ ଖୋ ଚି ଖୋଜି ବାୟା ହେଇଗଲିଣି, ମୁଁ ଜଣଙ୍କୁ ତାଙ୍କ ଏଇଠି ପାଖେରେ ଯୋଉଠିକି ଝିଅ ଯାଇପାରିବ। ତାଙ୍କ ଗୋଡ ତଳେ ମାନେ ମୁଁ ପଡିଲିଣି ଯେମିତି ଦିନକୁ ପଚାଶ ଥର ଫୋନ କରୁଚି ସେ ହଁ ହାଁ ମାରୁଚନ୍ତି କି ଦେଖିଲା ବେଳକୁ ଆଉ ଫୋନ୍ ରିସ୍ ସିଭ୍ କରୁନାହାନ୍ତି।
ନାଇଁ, ଏବେ ଟ୍ୟୁସନ୍ ମାଷ୍ଟର୍ ଭାରି ପ୍ରୋବ୍ଲେମ୍।
ହଁ ଯେ ସେଇଟା ତୋମେ କ୍ଲିଅର୍ କରିକି କହିଦିଅନ୍ତ ହେଲେ।
ହଁ ୟା ନା।
ହଁ, ହଁ, ହଁ ମାରୁ ହଁ ହାଁ ମାରୁୁଛନ୍ତି ଦେଖିଲା ବେଳକୁ କିଛି ଉଁ, କହୁନାହାନ୍ତି କିଛି ନାହିଁ, ମୁଁ ଭାରି ଅସୁବି ଇ, ଆଉ ସିଏ ଉଁ ମାନେ ଗଲାଣି ଏପ୍ ମାର୍ଚ୍ଚ ଗଲା ଏପ୍ରିଲ ମେ ଜୁନ ଆସିକି ହେଲାଣି। ଏଇ ସରି ଜୁଲାଇ ହେଲାଣି, ମେ ଏପ୍ରିଲ ତ ପରୀକ୍ଷା ସରିଲା। ମେ, ଜୁନୁ, ଜୁଲାଇ ଆସିକି ହେଲାଣି ସେ ତାଙ୍କ ସେ ମୋତେ ରିପ୍ଲାଏ ଦଉନାହାନ୍ତି।
ହଁ ବା ହଁ କରିବ ୟା ନାହିଁ କରିବ, ଆଉ
ତି, ମୁଁ ଇଆଡେ ମୁଁଅଁ, ନିଜେ ନିଜେ ଯାହା ପଢଉଛି, ଏବେ ତ ସ୍କୁଲ୍ ଖୋଲିଲାଣି। ଆଡ଼କୁ ସା, ସେଇଥିପାଇଁ ସ୍କୁଲ୍ କୁ ଫୋନ୍ କରିକି କହିଲି ମୁଁ କହିଲି ମୁଁ ଟିଉସନ ମୁଁ ପାଉନି ଜମା ଟିଉସନ ମାଷ୍ଟର ତୋମେ ଭଲ ଭଲ ଭଲରେ ଛୁଆଙ୍କୁ ପଢାଅ ଟିକେ।
ହଁ ହଁ ଓହୋ ହେଇଠି କଣ ସ୍କୁଲରେ କୋଉଠି ପଢ଼ୁକନ୍ତି କି?
ସେଇ ଭାରତୀୟ ବିଦ୍ୟାନିକେତନ ତକ୍ଷ ଶିଳା ଆମର ଆଉ।
ଓହୋ ତକ୍ଷଶିଳା ହଁ ଶୁଣିଚି ସେ କଟେ ତକ୍ଷଶିଳା ଓହୋ। ନାଇଁ ମୁଁ ଟିୟୁସନ ରେ ଏଇ ଟିୟୁସନ ସାର୍ ତ ସବୁଠି ଆମର ତ ଟିୟୁସନ ସାର୍ ଯାହା କହିଲେ ଆମେ ଇଏସ୍ କରିବା ପାଇଁ ପଡୁଚି କାହିଁକି ନା ସାର୍ କାଳେ ଛାଡିଦେବେ। ଘରକୁ ଆସୁକନ୍ତି ଆମେ
ସେତିକି ତ ମିଳୁଚି ଯାହାଙ୍କୁ ସେତିକି ଧରିକି ରଖିବା କଥା ସେ ଯାହା କହୁଚତନ୍ତି। କିନ୍ତୁ ଆମ ତ ଟୋଟାଲ୍ ମିଳୁ ହିଁ ନାହାନ୍ତି।
ଓ ହଁ।
ମିଳୁନାହାନ୍ତି ଆଉ ଜଣେ ଦିଇ ଜଣଙ୍କୁ ଦେଖିଲେ ଯେ ସିଏ ପ ପାଠ ପଢା ହିଁ ନାହିଁ ଜମା। ତମେ ପଇ ଯାହା ନଉଛ ନିଅ ପଛେ ପାଠ ପଢା ନାହିଁ। ପାଠ ପଢୁନି ତାଙ୍କ ପାଠ ତ ମତେ ପସନ୍ଦ ଆସୁନି ସେ ପାଠ ଦେ ଦେଲା
ପାରିବନେଇକି ଟିୟୁସନ ଟିଚର କୋଉ ଟାଇପ୍ ର ପାଠ ପଢୁଛନ୍ତି କେମିତିଆ କଣ ଜଣେ ପା ପାଠ ଆ ସାର ଙ୍କୁ ଅଟୋମେଟିକ୍ ଜାଣି ହେବ ତାଙ୍କ ପାଠ ପଢ଼ାରୁ। ଆଉ ଖାଲି କରନ୍ତି ବୋଲି କଣ ତମେ ଆସିବ ସେମିତିଆ କଣ ଲାଭ ଅଛି କିଛି ଲାଭ ନାହିଁ।
ହୁଁ।
ନାଇଁ ଆଜିକା ଡେଟ୍ରେ ତ ଯେ ମାଷ୍ଟର ତ ଆମର ସ୍କୁଲ ମାଷ୍ଟର ଅପେକ୍ଷା ଯଦି ଟିୟୁସନ ମାଷ୍ଟର ଆମର ଭଲ ପଡିଗଲେ ତମ ମାନେ କହିଲୁ
ପଢ଼ିବା ଦରକାର ନାଁହି ଯଦ ଗମେଣ୍ଟେ ସ୍କୁଲରେ ପଢେଇ ଟିୟୁସନ ଟେ ଭଲ ମିଳିଗଲା ଦି ବେଷ୍ଟେ ମାନେ ସେଥିପାଇଁ ଭଲ ସବୁ। କିନ୍ତୁ ଆମେ ବାଧ୍ୟ ହେଇକି ପ୍ରାଇଭେଟରେ ପଢୋଚୁ ଏଠି ତ ଗମେଣ୍ଟେ ସ୍କୁଲରେ ତ ଯାହା ପାଠ ପଢା ହୋଉଚି ଟିଚର ତ ନଥାନ୍ତି ପାଞ୍ଚଟ ଛଟା କ୍ଲାସକୁ ଗୋ ସେ ଗୋଟେ ଟିଚର
ସବୁଠି ସବୁଠି ସେଇୟଆ ହୋଉଚି। ମାନେ ଗମେଣ୍ଟେ ସ୍କୁଲ ରେ ପାଞ୍ଚଛଟା କ୍ଲାସକୁ ଚାରିଣ ତିିନି ଜଣ ଟି ଟିଚର ଥିବେ ତାପରେ ହେଥିରେ ପୁଣି ଆସେପଣ୍ଟେ ଥିବେ ମନୀମୁଖି ଶାନ ଏନୀତି ଚଲେଚନ୍ତି। ଅଛନ୍ତି ଆଉ ଶିକ୍ଷାକୁ କହିଲିପା ଆମର ଏତେ ସବୁ ଡେଭଲପ ହେଲାଣି କିନ୍ତୁ ସି ଶିକ୍ଷିଆ ଆମର ବୋହୁତ ମାନେ ଠକାମିରେ ଆମେ ଚାଲିଚୁ।
ହୁଁ। ଏତେ ଭେକାନ୍ସି ରହୁଚିସି ରୋହୁଚି ଗେମଣ୍ଟେ ସିନା ଦିଅନ୍ତେ ସବୁଠିକ ଯଦି ସେମିତି ନହୋଉଚି ତମେ ଯୋଉ କଣ୍ଟା ଚାଲ ଟାଇପ୍ ର ଗୋଟେ ଦିଅନ୍ତ ତାହଲେ।
ହଁ ବୋହୁତ ପିଲା ରହୁଚନ୍ତି ବିଡି କରିକିନା ସିଟି କରିକିନା ପିଲାମାନେ ରହିଚନ୍ତି କଣ୍ଟ୍ରା ଛୁଆଲରେ ଗୋଟେ ଦିଅନ୍ତ ହଁ।
ଦେଇଯାନ୍ତେ ଗୋଟେ ସ୍କୁଲ ମାନେ ଗୋଟ ଟିଏ କ୍ଲାସକୁୁ ଗୋଟେଏ ଗୋଟଏ ଟିଚର ବି ଦେଲେ ସେ କିମ୍ବା ଗୋଟେ ଚ ଯାଇ ଯୋଉ ଧର ପ୍ରଥମଠୁ ପଞ୍ଚମ ଦିଇଟା ମାସଟର ତିନିଟା ଚାରିଟା ହେଇଗଲେ ସେ ଆରାମ ସେ ସବୁ ସବଜେକ୍ଟ ଚାଲିବ ଠିକ୍ ରେ ଆଉ ତମର ଯୋଉ ସେମାନଙ୍କର କାମ ଗୁଡା ରହିଯାଉନି। ଗଣମେଣ୍ଟ ର ବୋହୁତ କାମ ରହୁନି କି ସେମାନେ କହୁଚନ୍ତି ଆମେ ତ ଏ କାମ କରିବୁ ଆମକୁ ଏତେ ଏତେ କାମ ଦେଇ ଦୋଉଚନ୍ତି ଆଉ ପଠା ପଢେଇବୁ ତା ସେଇଅନୁଶାରେ ସବୁ ଯାହା ପାଠ ପଢେଇବୁ ତମେ ଜାଣିବ ଆଉ କଣ।
ହଁ ପା ଟିଚର ମାନଙ୍କୁ ଏ ଏତେ ଏତେ ଦରମା ଦଉଚ କିନ୍ତୁ ଦେଖିଲା ଆସିକି ପିଲାମାନଙ୍କ ପାଇଁ ଟିଚର ଅଛନ୍ତି କିନ୍ତୁ ଦେଖିଲା ସେ ଟିଚର ଏଣେ ପିଲା
ଛୁଆ ସବୁ ଦେଇ ଦଉଛନ୍ତି କାମ କଣ
ସେଇଆ ପା ଏକ୍ସଟ୍ରା କାମ ତା ବାଦେ ମାନେ ଦରମା କିନ୍ତୁ ଦେଖିଲା ଆସି ପିଲାମାନଙ୍କର କାମ ଦଉଛନ୍ତି କିନ୍ତୁ ଦେଖିଲା ଆସି କ୍ଲାସ୍ ପ୍ର ତି ଟିଚର ଯେହେତୁ ନାହାନ୍ତି ଆଉ ଠିକ୍ ସେ ପାଠ ଚାଲୁନି ଆଉ କଣ।
ଆଉ ମୁଁ
ଆଉ ଏ ବର୍ଷା ତ ଚାରିଆଡେ ଚାଲିଚି ଆମର ତ ଏଠି ବେଙ୍ଗ ରଡୁ ଯେ କାହିଁରେ କଣ। ସନ୍ଧ୍ୟା ହେଲେ ହୁଁ ହୁଁ ହୁଁ ହିଁ ହିଁ ହିଁ ଏ ବେଙ୍ଗ ଏଡେ ଜୋର ରଡୁ ଛି ଯେ ମୁଁ କହିଲି ଏ ବେଙ୍ଗମାନେ ସବୁ କୋଉଠି ଥିଲେ ମାନେ ରଡ ରଡ କରୁଛନ୍ତି ଯେ ମୋ କହିଲେ ଏ ମା ଝିଙ୍କାରେ ଝି ଏତେ ଝିଙ୍କାରେ ଶୁଭୁଛି ଝିଙ୍କାରି ତ ର ହଁ। ଆଉ ଖାଇବା ପିଇବା କେତେଟାରେ କର ରୋଷେଇ ଖାଲ ଏ ଖାଲି ଡାଲମାଟା କରିଦେଇଚି ରୋଷେଇ ଡାଲମାଟା କରିଦେଇଚି ଆଉଁ ଟା ଚକଡା ହେଇକିନା ଥୁଆ ହେଇଚି। ନଅଟା ହେଲେ ଛୁଆମାନଙ୍କ ପାଇଁ ଦିଟା ରୁଟି କରିଦେବି ତାପରେ ସାଢ ନଅଟାରେ ଆଉ
ଛୁଆ ମାନେ କେତେ କଣ ଛୋଟ ଛୋଟ ଛୁଆ।
ଓ ହଁ ନାଇଁ ଗୋଟେ ଏଇଟ୍ଥି ପଢୁଛି ଗୋଟେ ସେଭେନ୍ଥ ପଢୁଛି ଝିଅ ପଢୁଛି ସେଭେନ୍ଥ ପୁଅ ପଢୁଛି ବି ଏଇଟ୍ଥି।
ଓ ହଁ ଛୁଆ ଟ୍ୟୁସନ୍ ଫ୍ୟୁସନ୍ ଯାଉଛନ୍ତି।
ହଁ ଟ୍ୟୁସନ ସା ସିଏ ଯାଉଥିଲେ ଆଗୁରୁ ହଉଥିଲେ ଗ୍ରୁପରେ ହଉଥିଲେ। ତାପରେ ସେ ଯୋଉ କୋରୋନା ହେଲା ଆମ ମିଷ୍ଟର ତାପରେ ଜଣେ ଟିଚରଙ୍କୁ ସେଇ ସାରଙ୍କୁ ଯିଏ ଗ୍ରୁପରେ କରୁଥିଲେ କହିଲେ ଅଧିକା ଯାହା ନବ ପଛେ କିନ୍ତୁ ଆମ ଘରୁକୁ ଆସ ସାର୍ ସେଇ ଦିନଠୁ ଆମ ପିଲା ଦିଟାକୁ ଅଲଗା ଘରେ କରୁଛନ୍ତି ଆଉ।
ଅ ହ ଆଉ ଯୋଉ ଛୁଆ ଗମେଣ୍ଟ ସୁ କୁଲରେ ପଢୁଛନ୍ତି ନା ପ୍ରାଇଭେ
ଆ ନାହିଁ ପ୍ରାଇଭେଟରେ ଗୋଟେ ଇଂଲିଶ ମିଡିୟମ୍ ସ୍କୁଲରେ ପଢୁଛନ୍ତି।
ଓହୋ।
ଏଇ ତ ହେଇପାଇଁ ତ ଛୁଆମାନଙ୍କ ପଛେରେ ଏଇ ତ ଡାକିଲେଣି ପଛେକା ନା ଟ୍ୟୁସନ୍ ସାର୍ ଆଜି ଟିକେ ଡେରିରେ ଛାଡିଲେ ତ ସାର୍ କାଲି ଆସିନଥିଲେ ତାଙ୍କ ଦେହ ଖରାପ ଥିଲା। ନାଇଁ ସେମାନେ ପାଂଶଟା ପାଂଶଟାରୁ ସାଡେ ଛଅଟା ବ ଆ ସା ତେଟା ପାଖା ପା ସାଢେ ଛଅଟାରେ ସାର୍ ଛାଡି ଦିଅନ୍ତି ଆଜି ଟିକେ ଡେରି କରିଥି
ହୁଁ ହୁଁ ହୁଁ ହୁଁ।
ମୁଁ କଁ କରେ ସନ୍ଧ୍ୟା ସମୟରେ ଧୂପ ଦେଇ ସାରଲା ପରେ ପରେ ଯାହା ବନେଇବା କଥା ବନେଇ ଦିଏ ଅଟାଟା ଚ କୁଡି କିନା ଥୋଇ ଦେଇଥାଏ ଗଲେ ବନାଏ ଛୁଆମାନଙ୍କ ପାଖେରେ ତ ଟିକେ ବସିବା ପାଇଁ ପଡିବ ତାଙ୍କ ହୋମୱାର୍କ
ହଁ ହଁ ପଢିବେନି ପାଠ ଟାସ୍କଗୁଡାକ କରିବେ ସବୁ।
ହଁ ଆଉ କୁଆଡେ ରଜେରେ କୁଆଡେ କଁ କେନ୍ତି ରଜେରେ ଠାପଣା ବୁଲ୍
ରଜ ରଜକୁ ତ ମୁଁ ଘରୁକୁ ଯାଇଥିଲି ଭାରି ଗାଁକୁୁ। ହଁ ଆଉ ଗାଁରେ ଆଜିକାଲି କୋଉଠି ରଜ ଆଉ ହଉଚି କହୁନାନ୍ତି।
ରଜ ଆଉ ହଉନି ଯୋଉଟା କହିଲେ ଠିକ୍ କଥା ରଜେରେ ଆଉ ଦୋଳିି ବି ନାହିଁ ଗାଁମାନଙ୍କରେ।
ତାପରେ ଆଗୁ ଆଗୁରୁ ତ ଆମେ ଜାଣିନେ ଯେତିକି ବି ଏତେ କଁ ଗରମ ଫରମ ହଉ ଥିଲା ଆମେ ନୂଆ ଡ୍ରେସ୍ ଖଣ୍ଡ ପିନ୍ଧି ହଉନି ଶାଢୀ ଖଣ୍ଡେ ପିନ୍ଧି ହଉଚି କି ମ ଏ ରଜରେ ବି ତମେ ନାଇଟ୍ ନାଇଟି ପିନ୍ଧିକି ବୁଲ ମାନେ ସବୁଠୁ ହ ଯଦି ମାନେ ଭଲ ଜିନିଷ ହଉଚି ନାଇଟି।
ହଁ ଯେ ନାଇଁ ସତରେ ଯୋଟା କହିଲେ ଠିକ କଥା କହିଲେ। କାହିଁକି ନା ଆମେ ବି ସେଇଆ କରୁଚୁ। ଏଇ ଯୋଉ ରଜ ଗଳ ସେ ଦିନକୁ ଦି ତିନ ବେଳ ମୋର ତିନିଟ ରୁ ଚାରିଟା ପଛେ ନାଇଟ୍ ହେଇଯାଉଛି କମ ମୋର ତିନ ନାଇଟ ହେଇଯାଏ ମାନେ ଏତେ ଗରମରେ ସକାଳୁ ଗୋଟେ ବଦଳ। ପୁଣି ଗାଧେଇ ପାଧେଇକି ତାକୁ ପୁଣି ସନ୍ଧ୍ୟା ସମୟରେ ଗୋଟେ ବଦଳ ମାନେ ନାଇଟ। ସତ କଥା ସବୁଠୁ ବେଟର ଏଇନା ବର୍ତ୍ତମାନ ନାଇଟଟା ନା ଶାଢୀ ନା ସେ ଡ୍ରେସ।
ଆଉ ପତିନ୍ଧି ତ ହଉନି କିଛି ନା କୋଉ ଗତେ ଗରମ କୁ ଖାଲି ଗୋଟେ ନା କ ରଜ ବୋଲି ପି ପିଠା ପୁଠା ଟିକେ କରିିବା କଥା କି ଖାଇବା କଥା। ନହେଲେ
ତାପରେ ଆଗରୁ ଦେଖନ୍ତୁ ଆଗରୁ ପିଠା ପଣା ହଉଥିଲା ସେଇ ଜିନିଷ ଖାଇକିନା ଆଜିକାଲି ପିଠା ଯାହା ଦେଖିବ ଗ୍ୟାସଟିକ ପିଠା ଆମେ ଖାଇବୁବି କମ୍ ପିଠା ପି
ଗ୍ୟାଷ୍ଟ୍ରିକ ବି ସବୁ ସୁସ୍ତିଆ ହେଇଗଲେଣି ନା। ହେରା କିଏ କରୁଚି ମ? ସେଇ ରୁଟି କରୁଥିବେ ସେଇ ପୁରୀ ସେମିତି କରିଦେବେ କିନ୍ତୁ ଏରେ କି କରୁଚି? ଏମିତି ଗ ଉମ ହେଇକି ଏମତି ରଜ ସେଇଥିପାଇଁ ତ ରଜ ମହୋତ୍ସବ ଚାଲୁଚି।
ହ ଠିକ ଅଛି ହଉ ରହୁଚି।
ଆଜ୍ଞା ଆଜ୍ଞା। ଏନା ହାଲୋ ହାଲୋ ହାଲୋ। ହଁ ହଁ ଆଉ ଟିକେ ଅଛି ହାଲୋ। ନାଇଁ ନାଇଁ ମୁଁ କାଲି ଟା ରଖିଦଉଚନ୍ତି ତ ଟାଇମ ହେଇନି।
ନାଇଁ ଟାଇମ ହେଇଗଲା ନା। ନା ଆଉ କି ଅଛି କି?
ନାଇଁ ତ ମୋର ହେଇନି ନାଇଁ ନାଇଁ। ତ
ଓହ ହ ଆଉ ଟିକେ ଅଛି।
ସେଇଥିପାଇଁ ଆଉ କ ଆପଣ କୁଆଡେ ଯାଇଥିଲେ?
ନାଇଁ ମୁଁ ରଜରେ ବାପା ଘରକୁ ଯାଇଥିଲି। ହଁ ବାପାଙ୍କ ଘରକୁ ଯାଇଥିଲି। ରଜ ତ ନା ନା ଆମର ତ ସେ ଏଠି ଆଗରୁ ଏତେ ସୁ ଦୋଳି ଏତେ ସୁନ୍ଦର ହୁଏ ସେ ନିଶୁଣି ଦୋଳି ଆମର ତୋଟା ଆମ ଘର ପାଖରେ ତୋଟା ଲାଗ ଜଙ୍ଗଲ ନା ଆମର ହୁଏ ଏ ସେ ବା ତ କିଛି କିଛି ଦୋଳି ନାହିଁ ଆଉ ତାପରେ ବି ମୁଁ ଗଲି ଘରକୁ ଖାଲି ଶୋଇବା ପାଇଁ ଖାଲି ଦିନରାତି ମତେ ନୂଆ ଡ୍ରେସ ପିନ୍ଧିବା ପାଇଁ ଇଛା ହେଲାନି। ନୂଆ ଶାଢୀ କି ନୂଆ ଲୁଗା ତାପରେ ଖାଲି ଘର ଭିତରେ କେତେ ଖାଲି ଶୋଇଲି ମନ ହେଲା ଖାଲି ଶୋଇବା ପାଇଁ
ହଉ ହଉ ଆ ମୁଁ ଟିକେ କଲ୍ କରିବି ଆଉ ହଉ ରଖନ୍ତୁ ହଁ ହଁ।